ହାଲୋ। ଏଇଠି ବସିଥିଲି ତମେ?
ନାଇଁ ଏବେ ଆମେ ଫିଷ୍ଟ କରିବାକୁ ଆସିଚୁ।
ଆହା, କି ଫିଷ୍ଟ?
ଏ ସାଇ ପିଲା ମିଶିକି ଗୋଟେ ଫିଷ୍ଟ କରିବାକୁ ଆସିଚୁ ଗୋଟେ ମାନେ ସେଇଠି ଚାଲିକି ଆସୁ ଆଉ ଆପଣ କେମିତି ଅଛନ୍ତି?
ଆପଣ ନାହିଁ ତମେ ମୁଁ ହଁ ମୁଁ ଭଲ ଅଛି। ଆଉ ତମେ?
ହଁ ମୁଁ ଭଲ ଅଛି। ଏବେ କଣ କରୁଥିଲେ? କଣ କରୁଛ?
ଏବେ ବସିକି ମୋବାଇଲ ଦେଖୁଥିଲି।
ମୋବାଇଲ ରେ କଣ ଦେଖୁଥିଲ?
ହୁଁ ମୋବାଇଲରେ କଁ ଦେଖୁଥିଲି।
ହଁ।
ଏଇ ଗୋଟେ ସାଙ୍ଗ ସହ କଥା ହଉଥିଲି।
ଆହା, ଆଉ ରଜ ପର୍ବ ପାଳନ କଲଣି?
ହଁ ରଜ ସରିଗଲାଣି ଆମ ଆଡେ।
ଆହା, କେମିତି କଣ ପାଳନ କଲ?
ଆମର ଏଗଜାମ ଥିଲା ଯେ ମୁଁ ଯାଇନ ଭାବୁଥିଲି ଯିବିନି ବୋଲି ତାରେ ଏଗଜାମ ଯୋଉ ଏ ଘୁଞ୍ଚିଗଲା ତାପରେ ଯାଇଥିଲି। ମଝି ରଜ ଦିନ ଗଲି ତାପରେ ଏମିତି ବୁଲିନି। ଲାଷ୍ଟ ରଜକୁ ଖାଲି ଗାଁକୁ ଯାଇ ଥିଲି ବୁଲିକି ଆସିଥିଲି ଆରି ଆଉ। ଆଉ ଆମ ଗାଁ ହଁ। ଆଉ ତମେ କେମିତି ପାଳନ କଲ?
ହଁ ଆମ ଗାଁରେ ର ରଜ ପାଳନ କରାହଉଥିଲା ଆମେ ତ ହେମିତି ଦୋଳି ଫୋଳି ଖେଳିକି ଟିକେ ପାଳନ କଲୁ। ଆଉ ହ ମାନେ ସବୁଆଡେ ବୁଲାବୁଲି କଲୁ ସାଙ୍ଗ ମାନଙ୍କ ସହିତ। ଆଉ ସେଥିପାଇଁ ରଜ ଯେ ରଜ ଉପଲକ୍ଷେ ଏଇ ଗୋଟେ ଫେସ ଗୋଟେ ଫ୍ରିଷ୍ଟ ଟେ ରଖିଥିଲୁ ଆଉ ଏବେ ରଥଯାତ୍ରାର ପ୍ଲାନିଂ କେମିତି କଣ କରିଚ?
ରଥଯାତ୍ରା ଆମ ଗାଁ ରେ ହୁଏନି। ଆମ ଗାଁ ପାଖ ଗୋଟେ ଗାଁରେ ହୁଏ।
କେମିତି କଣ କରନ୍ତି ସେଠି?
ଏମିତି ଛୋଟ ଛୋ ତ ରଥ ଟାଣନ୍ତି ବଡ ମୁଁ ମୁଁ କେବେ ଯାଇନି ଖାଲି ଶୁଣିଛିିକି ମାନେ ଛୋଟ ଟ ରଥ ଟାଣନ୍ତି ବୋଲିକି ଆଉ ସମସ୍ତେ ଟାଣନ୍ତି। ମଜା ହୁଏ।
ହଁ ହଁ।
ଆଉ ତମ ଆଡେ?
ହଁ ଆମ, ଆମ ଆଡେ ବି ସେଇଭଳି ହୁଏ ଯେ କିନ୍ତୁ ପ୍ରାୟ ସାତ ଆଠ ବର୍ଷ ହେଲା କି ମୁଁ ମାନେ ବଡର ରଥଯାତ୍ରା ଯଉଠି ହୁଏ ଯାଏ ଆଉ। ଆଉ ଏବେ କଣ କରିବେ?
ଏବେ ଦେଖିବା। କଣ କରିବି ଆଉ, ତମେ ଏବେ କଣ ଭୋଜି ଭୋଜିରେ ସାହାଯ୍ୟ କରୁଛ।
ଭୋଜି ନାଇ ଆମେ ରୋଷେଇଆ ଧରି ପଳେଇ ଆସିଛି। ଆଉ ମାନେ କେହି ହଇରାଣ ନହେବା ପାଇଁ। ଆମେ ଖାଲି କଟାକଟି କରି ତାଙ୍କୁ ଦେଇଦେବୁ ଦେନ୍ ସେମାନେ ରୋଷେଇ ହିଁ କରିବ। ଆଉ ଆମେ ବସିକି ପାଣିର ମ ଜା ନେବୁ, ଆଇଛୁ ନଦୀରେ ଡେଇଁବାକୁ।
ଓହୋ ନାଇଁ ନଦୀରେ ବେଶୀ ଗାଧୋଇବେନି।
ଆଉ।
ନାଇଁ।
କଣ ଥ ନାଇ ଥଣ୍ଡା ଥଣ୍ଡା ହେଇଯିବ ନା।
ହଁ ହଁ ଥଣ୍ଡା ହେଇଯିବ।
ଓ ହୋ। ଆଉ ତମ ଗାଁ ପାଖା ପାଖି ମନ୍ଦିର ଫନ୍ଦିର ଅଛି ନା?
ହଁ ଆମ ଗାଁରେ ମନ୍ଦିର ଅଛି ଆମ ଗାଁରେ କାଲି ଅ ଯୋଉ ବାହାଘର ହଉଥିଲା ପ୍ରଭୁ ଶିବ ପାର୍ବତୀଙ୍କର।
ଓହୋ କେମିତି କଣ ଫେଷ୍ଟିଭାଲ ପାଳନ କରାଯାଉଥିଲା?
ଓହୋ ମୁଁ ତ ନ ଥିଲି ଯାହା ଗାଁ ଘର ଲୋକ କହୁଥିଲେ ଏମତି ମାନେ ଶିବଙ୍କ ବାପା ବା ଆଉ ବୋଉ ହେଇଥିଲେ ଜଣେ ଗୋଟେ ଫ୍ୟାମିଲି। ଆଉ ଆଉ ଜଣେ ହେଇଥିଲେ କଣ ଶି କଣ ପାର୍ବତୀଙ୍କ ବାପା ବୋଉ। ତାପରେ ଏମତି ତାଙ୍କୁ ଦିଅ କଣ ଗାଁରେ ମାନେ କଣ ପ୍ରସେସନ କରି କରି ନଉଥିଲେ ଏମତି କୀର୍ତ୍ତନ କରି କରିକା। ଆଉ ରାତିରେ ଖାଇବାକୁ ସମସ୍ତଙ୍କ ପାଇଁ ପ୍ରସାଦ ହେଇଥିଲା, ଖାଇଥିଲେ ସମସ୍ତେ କହୁଥିଲେ। ଘରେ‌।
ଓ ହୋ ଭଲ ଆଜ୍ଞା। ଆଉ
ଆଉ ତମ ଗାଁ ରେ?
ଆମ ଗାଁରେ ସେଇଭଳିଆ ମାନେ ଯୋଉ ଆମର ଯିଏ ପାର୍ବତୀ ମାତାଙ୍କ ପଟୁ ଥିଲେ କି ମୋ ସାଙ୍ଗ ତା ବାପା ଥିଲେ ପାର୍ବତୀଙ୍କ ମାତାଙ୍କ ପଟରେ। ଦେନ୍ ଆଉ ଆମ ଗାଁରେ ଜଣେ ଭାଇ ସେ ଭ ଭଗବାନ ଶଙ୍କରଙ୍କର ପିତା ହେଇଥିଲେ ଦେନ୍ ଆମ ଗାଁରୁ ପ୍ରଶାସନ ଆରମ୍ଭ। କରିକି ଗଲୁ ପିଙ୍ଗଳ। ପିଙ୍ଗୋଳାରେ ମାନେ ପ୍ରସେସନ ନେଲି ସେଠି ଝିଅ ଧରିକି ଆସି ଲି ଆମ ଗାଁ ମନ୍ଦିରରେ ବାହାଘର ହେଲା ଦେନ୍ ବରଯାତ୍ରୀ ଯେମିତି ଯେମିତି ହଉ କି ବରଯାତ୍ରୀ। ରେ କି ଚର୍ଚ୍ଚା କରାଯାଏ ସେମିତି ଚର୍ଚା କରାଗଲା। ତାପରେ ସମସ୍ତେ ପ୍ରସାଦ ସେବନ କଲେ ଉ। ଆଉ ବାହାଘର କରିକି ଆସିଲେ ଝିଅ ଧରିକି।
ଅ ହଁ ତମର ତମେ ଖାଲି ଭୋଜି ଖାଇଲେ।
ନା ମୁଁ ନଥିଲି କାରଣ ମୁଁ ଢେଙ୍କାନାଳରୁ ରେ। ରିଟନ ଗଲା ବେଳକୁ ଭୋଜିି ହିଁ ନ। ର ମିଲ। ଆଉ କଣ କରିବି। କୋଉଠି କି?
କୁଆଡେ ଗଟେ ବୁଲିବାକୁ ଯାଇଥିଲେ କହୁଛନ୍ତି ବା ମୁଁ ଜାଣିନି ତ ସେ ଜାଗା। ର ଭଲ ଆଉ।
ହଁ ବୁଲିବାକୁ ଯାଇଥିଲୁ। ସେ ଜାଗାରୁ ଯାଉ ଯାଉ ଭୋଜି ତ ସରି ଯାଇଛିି ଆଉ। ଆଉ ଆଉ ଏବେ କଣ ଟ୍ରିପ? ଏବେ ମାନେ କେମିତି କଣ ମାନେ ରହୁଛନ୍ତି ଯେଉଁଠି ରହୁଛନ୍ତି?
ମୁଁ ଏବେ ହଷ୍ଟେଲରେ ରହୁଛି ନିଜେ ରୋଷେଇ କରିକି ଖାଉଛି।
ଆ ହ ଆଉ ମାନେ ତମ ରୁମ ରେ ତମେ ଏକଲା?
ନା ନା ଆମ ରୁମରେ ଆମର ଆମେ ଦିଟା ରୁମ୍ ନେଇଛୁ ଆମେ ଚାରି ଜଣ ହେଉଛୁ। ଗୋଟେ ଗୋଟେ ରୁମରେ ଦି ଦିଇ ଜଣ ରହୁଛୁ।
ଅ ହ ଆଉ ମାନେ ଆଉ ମାନେ କଲେଜ ତମ କଲେଜ ଟା ତମଠୁ କେତେ ବାଟ ହବ?
କଲେଜଟା ଆମର କଣ?
ତମ କଲେଜ ଟା ତମଠୁ କେତେ ବାଟ ହବ?
ଏଇ ଗୋଟେ କିଲୋମିଟର ପାଖାପାଖି।
କେମିତି କେ କେମିତି କଣ ଯିବା ଆସିବା କରୁଛନ୍ତି?
ହଁ ସାଇକେଲ ଟେ ଆଣିଥିଲି ଯେ ମୋ ଜଣେ ଅଙ୍କଲଙ୍କଠୁ ମାଗିକି ସେଟା ଚଲଉନି ଅଟୋ, ବସ୍ ଲକ୍ଷ୍ମୀ ବସ୍ ଆଉ ଚାଲିକି ଏମିତି ଆଉ।
ଓହୋ ନା ସାଇକେଲ ଚଲେଇବାକୁ ଡର ଲାଗୁଛି?
ନାହିଁ ଡର ନାହିଁ ଯେ କେହି ଯାଉନାହାନ୍ତି ତ ଯାଉନି ଆଉ।
ଓହୋ କେହି ଯାଉନାହାନ୍ତି ବୋଲି ଯାଉନ। ଆଉ ତମ ସାଙ୍ଗ ମାନେ କେମିତି ଯାଉଛନ୍ତି? ମୁଁ କହିଲି ତମ ସାଙ୍ଗ ମାନେ କେମିତି ଯାଉଛନ୍ତି?
ମୋ ସାଙ୍ଗମାନେ ଆମେ ସବୁ ସାଙ୍ଗ ହେଇକି ଯାଉଛୁ, ଏମିତି ହୁଁ ଯାହାର ଯେତେବେଳେ କ୍ଲାସ ଥିବ ସାଙ୍ଗ ହେଇକି ଯାଉଛୁ।
ଅଁ ସେମାନେ ସମସ୍ତେ ତମେ ଗୋଟେ ମାନେ ଗୋଟେ ଡିପାର୍ଟମେଣ୍ଟ ର ନା ଅଲଗା ଅଲଗା ଡିପାର୍ଟମେଣ୍ଟର?
ଅଲଗା ଡିପାର୍ଟମେଣ୍ଟ ଗୋଟେ ବ୍ୟାଚର।
ଗୋଟେ ବ୍ୟାଚର। ଅହ ଗଲା ବେଳକୁ ତ ଗୋସପିଙ୍ଗ କରି କରି ଯାଉଥିବ।
କଣ ଟେ?
ମୁଁ କହିଲି ଗଲା ବେଳକୁ ମାନେ ମଜା କରି କରି ଗପି ଗପି ଯାଉଥିବ।
ହଁ ହଁ ହେଇଟା ହିଁ ହୁଏ।
କଣ କଣ କଥା ହବ।
କଥା ହଉ ଏମିତି ଆଉ ନର୍ମାଲ୍ ଯେମିତି କଥା ହବା କଥା। ସବୁବେଳେ ଯେମିତି କଥା ହଉ ସେମିତି ଚାଲିକି ଗଲାବେଳେ ବି କଥା ହେଇ ହେଇ ଯାହା।
ଆ ହା ଆଉ ସବୁଠୁ ଫ୍ରେଣ୍ଡଲି ମାନେ ସାଙ୍ଗ ମାନଙ୍କ ସହିତ ତ ଟାଇମ୍ ଜଣା ହିଁ ପଡୁନଥିବ।
ହଁ।
ଆଉ
ବେଳେ ବେଳେ ମନେ ପଡେ ଆ
ହଁ ବେଳେ ବେଳେ କଣ?
ବେଳେ ବେଳେ ଘର କଥା ସାଙ୍ଗମାନଙ୍କ କଥା ଗାଁ ସାଙ୍ଗ ମାନଙ୍କ କଥା ମନେ ପଡେ ଆଉ।
ଆହା ଆଉ ସାଙ୍ଗମାନାନଙ୍କ ସହିତ କଥା ହବ ନା ନହିଁ
କେଉ ସାଙ୍ଗ ମାନେ?
ମାନେ ଗାଁ ସାଙ୍ଗମାନଙ୍କ କଥା।
ହଁ ଗାଁ ସାଙ୍ଗମାନଙ୍କ ସହିତ ବହୁତ କଥା ହୁଏ।
ଆଉ କଲେଜରେ ସାଙ୍ଗ କିଏ ମିଳିଲେଣିନା ମିଳିଲେଣିନା ନାହାନ୍ତି।
ନାଇଁ କଲେଜରେ କେହି ମିଳି ନାହାନ୍ତି।
ଆଉ ପୁଅ ପିଲା ସାଙ୍ଗ କିଏ ମିଳିଲା ନା ନାଇଁ।
ନାଇଁ ପୁଅ ପିଲା ସାଙ୍ଗ କେହି ନାହାନ୍ତି।
କଣ।
ମୁଁ ଟିକେ ଜଲ୍ଦି ସାଙ୍ଗ ହେଇପାରେନି।
ଓହୋ ହଁ ଟାଇମ ଲାଗିବ।
ଟାଇମ ଲାଗିବ ହଁ ଦି ବର୍ଷ ତ ସରିଲାଣି ଆଉ ଗୋଟେ ବର୍ଷ ଦେଖିବା। ହେଲି ଯଦି ହେଲି ନହଲେ ନାହିଁ ଆଉ।
ହଉ ତାହେଲେ ହେବେ।
ଦେଖିବା।
ଓହ ହୁଁ ଆଉ ହଁ ଆମ ଗାଁ ପାଖାପାଖି କେବେ ବୁଲିବାକୁ ଆସ।
ହଁ ଯିବା ଆଉ ମୁଁ ଏତେ ପାଠ ସାଠ ପଢୁନି ବୋଲି ମୋ ସହିତ କେହି ସାଙ୍ଗ ହଉନାହାନ୍ତି।
ଓହୋ ପାଠ ସାଠ ପଢୁନାହାନ୍ତି କଣ ପାଇଁ ପାଠ ଠ ପଡ଼ୁ ନାହାନ୍ତି।
ଗୋଟେ ପିଲାଟା ଅଛି ମତେ ପଢେଇ ଦଉନି ପା
ହାଁ।
ହଁ।
କଣ ପାଇଁ?
କେଜାଣି।
ଆରେ ତାକୁ କୁହ କାଇଁ ତମେ ମତେ ପଢେଇ ଦଉନ ବୋଲି।
ସେଇଆ।
ଉଁ।
କହିବି ତାକୁ ଏଥର।
ହଁ ତାକୁ କୁହ କ ତୁ ମାନେ ଆ ମାନେ କୁହ ମତେ କଣ ପାଇଁ ପଢେଇ ଦଉନ ଆଉ ମୋର ପୁଣି କ୍ୟାରିଅର ଅଛି ନା।
ହୁଁ ହୁଁ।
ଓହୋ କଣ ସେ କହୁଛନ୍ତି।
କିଛି କହୁନାହାନ୍ତି ମୋ ଭୋଲ ଟା ମୋର ମୁଁ ହିଁ ନିଜେ ପଢୁନି। ଆରେ ମୁଁ ହଁ ହଁ ମୁଁ ତାଙ୍କ କଥା ଭାବି ଭାବିକା ପଢୁନେଇ।
ଅ ତାଙ୍କ କଥା ଭାବିବା ବି ପଢୁନ। ଯେ କଣ ପାଇଁ? ଓ ଆଉ କେତେଟା ରାତିରେ କେତେଟାରେ ଶୋଉଛ?
ରାତିରେ ଇଚ୍ଛା ଯେତେବେଳେ ନିଦ ଲାଗୁଛି ସେତେବେଳେ ଶୋଉଛି ଆଉ। ଏଇ ଦି ଦିନି ହେଲା ଜଲଦି ଜଲଦି ଶୋଇ ପଡୁଛି।
ଓ ହୋ। ମାନେ କଣ ପାଇଁ ତ ନିଦ ଯେତେବେଳେ ଲାଗୁନି କଣ କରୁଛ?
ନିଦ ନ ଲାଗିଲେ ଫୋନ୍ ଥୋଇକି ଯାହା ଭାବୁ ଯଦି ଆଖି କାଟୁଥିବ ତାହେଲେ ଫୋନ୍ ଟା ଥୋଇ ଶୋଇକି ଆଉ ଯାହା ଭାବୁଥିବି ନହେଲେ ଫୋନ୍ ଟା ଦେଖି ଦେଖି ଶୋଇବି।
ଓ ହୋ ଫୋନଟା ଦେଖି ଫୋନ୍ ରେ କଣ ଦେଖୁଛ?
ଏଇ ଯାହା ଆସେ।
ରିଲସ୍।
ହଁ ରିଲ୍ସ ଆଉ ବେଳେବେଳେ ଉଁ ମେସେଜ୍ ପଢେ ଫଟୋ ଦେଖେ ଏଇଭଳିଆ ଡା଼ଟା ସରିଯାଇଥିଲେ।
ଓ ହୋ। ଏମିତି କରନ୍ତି। ଆଉ ଆଜ୍ଞା।